ହାଲୋ। କଣ କହୁଚୁ। ହାଲୋ।
ଉ ନାହିଁ।
ରୋଷେଇ ଖିଆ ପିଆ।
ହଁ ଖାଇସାରିଲୁଣି ମୁଁ ଖାଇନି। ଆଉ ଘରେ ତ ସବୁ ହଁ ନାଇଁ ଖାଇନି।
ଘରେ ସବୁ ଖାଇସାରିଲେଣି।
ହଁ।
ଆ ଖାଇ ଦେଇକି କାମତୁଟେଇ ଦଉନ ଟିକେ ରେଷ୍ଟ୍ ନବ ଆଉ କାଈ ଲେଟ୍ କରୁଚ।
ମୁଁ ଖାଇନି ଟିକେ ଖାଇଥିଲି ତ। ଆଉ ଟିକେ ଯାଉ ବୋଲି ସେଥିପାଇଁ ଟିକେ ଖାଇନି ଆଉ।
ଦିପହରେ ରେଷ୍ଟ ନଉନ କି?
କଣ କହିଲେ?
ଦିପହରେ ରେଷ୍ଟେ ରେଷ୍ଟ୍ ରେଷ୍ଟ୍।
କାଇଁ ରେଷ୍ଟ୍ କାଇଁ ଟିକେ ଏମିତି ଘରେ ବସିଚି।
ନାଇଁ ମାନେ ଖାଇ ଦେଇକି ରେଷ୍ଟ୍ ହୁଅନ୍ତା ନଉନକି?
ବୁଟୁଲୁ
ହଁ କାମ ତୁଟେଇ ଦଉନୁ କାଇଁ ବସିଛ ମତେ ହେରା ଆଉ କାମ ପକେଇ କାମ ତିଲା ନା ଖାଲି କାମ ତୁଟେଇ ତୁଟାଇ ଦେଇକି ଟିକେ ଅଧଘଣ୍ଟା ବି ଘଣ୍ଟାଟେ ମୋବାଇଲି ଟିକେ ଦେଖ
ହଁ ହଁ ସେମତି କରେ ସେମତି ଦିଇଟା ପାସ୍ ବୋକ୍ ଦିଇଟା ବାଜୁ ତାପରେ ଖାଇବା।
ଓହୋ କେତେଟା ବାଜିଛି କି ମୋ ଟାଇମିଟାରେ ଲକ୍ଷ୍ୟ ନାହିଁ ରୁହ ମୁଁ ଦେଖେ। ଟାଇମି ଏଇନାକେ ଅ ହଁ ଶାଢ଼େ ଗୋଟେ ହେଇଛି।
ହଁ ଆଉ
ହଁ ଆଜି କଣ ରୋଷେଇବାସ?
ରୋଷେଇ
ରୋଷେଇ
କ ତ କିସ ହେଇଛି।
ଆଇଁଷ।
ଆଉ ହଁ।
ତମ ସଙ୍ଗ ରଜ ରଜ ସେଲିବ୍ରେଟ କରିନ।
ନାଇଁ ରଜ ଆମର
କରୁନ ସିନା ଏଇ ଯୋଉ ଲାଷ୍ଟ ଦିନ ଯୋଉ ଧୁଆ ଧୁଇ ଘର ମୁଣ୍ଡ ଫୁଣ୍ଡ ଧୁଆ ଧୁଇ।
ହ ହଁ ହଁ ସବୁ କରାଯାଇ ପୂଜା ପାଠ କରାଯାଇ ଘର ଧୁଆ ଯାଇଛି ମୁଁ ଧୁଆ ଯାଇଛି। ସବୁ କରାଯାଏ।
କିନ୍ତୁ ଓହୋ। କ କହିଲେ କର ଆଉ କଲେ କି ନ ଏଇ ଆମର ପା ଏତେ ଜଣ କାମ ଲାଗିଥିଲା ଖାଲି ଏଇନା ଖାଇଚୁ
ହଁ।
ଘର ଦ୍ୱାର ଦ ହଁ।
ପଖାଳ ଅ ହଁ।
ହ ହଁ ହଁ ନାଇଁ ପାଞ୍ଚଟାରୁ ଉଠିଲୁଣି ଯେ ଏଇନା ଘର
ଆମେ ଦୁଇ ଜଣ କି କରିଦେଲୁ ହଁ ଠାକୁର ପୋଛାପୋଛି କରିବା ଠାକୁରଙ୍କୁ ଧୋଇବା ସେ ତ ନିତି ଦିନିଆ କାମ, ଠାକୁରଙ୍କ କାମ ତ ନିତି ଦିନିଆ କାମ।
ନିତି ଦିନି ଯେ ଆଜି ଟିକେ ବେଶୀ ଖାସ୍ କରିକି ଆଜି ବସ୍ତ୍ର ଏକା ସବୁଆଡ଼େ ସବୁ ଧୁଆ ଧୁଇ ହୁଏ।
ହଁ।
ହଁ ଆ
ହଉ ମୋର ଏମ୍ତି ପୋଚି ଦିଅ ସବୁ। ହଁ ତ ଅଛି ଆମର କ୍ଷେତ୍ରୀୟ ଯେହେତୁ
ଖଣ୍ଡା ପୂଜା କରନ୍ତି।
ଆମର ଦଶହରା ସେ ମାଆଙ୍କ ପାଖକୁ ସେଟି ହଁ ଖଣ୍ଡା ଖେଳ ସେଇଟା ଖେଳନ୍ତି। ତାପରେ ଅଛି ଆମର ଯା ପଡିଆ ବୋଲିଛି ସେଠି ପୂଜା ପାଠ ହବ। ହୁଏ ଆଉ ସେ କରାହେଇଥିବ ଯେ ସମସ୍ତଙ୍କ ଘର ମାନଙ୍କୁ ଦିଆଯାଏ, ସେ ସୁଜି କାକରା ବରା ପିଠା ହଁ ଏସବୁ କରାଯଏ ସମସ୍ତ ଘର ମାନଙ୍କୁ ଦିଆଯାଏ। ଯୋଉମାନେ ଆସିଥିବେ
ଆ ସଜ ବସେନି ସଜ
କଣ ପାଇଁ?
ଆଉ ମାନେ ସଜ ମାନେ ଠାକୁରଙ୍କଟେ ପୂଜା ହୁଏନି?
ଦଶହରା ହଁ ପୂଜା ହୁଏ ନା ଠାକୁର ଗଣ୍ଡେ ସେ ଉ କଣ କହିଲ ଖଣ୍ଡା-ଖଣ୍ଡା ପୂଜା କରାଯାଏ, ମାଙ୍କ କରାଯାଏ ଘରେ। ହଁ।
ହୁଁ ଆମ ଆଡ଼େ ନୂଆ ଖାଆନ୍ତିି ଠାକୁ ହଁ ମ୍ ପାପ। ହଁ ବାପ ଘରେ ତ ମା କରନ୍ତି ତମ
ହଁ ବାପା ଘରେ ତ ମା କରିବେ ଏବେ ତମର ତ ନୂଆ ବାହାଘର ସରିଚି
କଲେ ବର୍ଷେ ଦି ବର୍ଷ ସବୁ ଦେଖିଲେ ଚାହିଁଲେ
ତାଙ୍କର ବି ଗାଁରୁ ଗାଁ ର ଗାଁ ବାପା ବାହାରେ ରହୁଚିନ୍ତି, ସେ ଟାଉନ୍ ଉପରେ ରହୁଚନ୍ତି ଆଉ। ଗାଁ ମାନେ
ହୁଁ ହୁଁ ଏକୁଟିଆ ତ ସବୁ ଦେଖିଲେ ଯାଇକି ଜାଣିବ ନହେଲେ ଜାଣିପାରିବନି
ହୁଁ ସେଟା କହିବେ କରିବାକୁ କରିବି ଯୋଉଟା କହୁଛନ୍ତି ସେଟା କରିନିଅନ୍ତି ଆଉ।
ଅ ହ। ଆଉ କଣ?
ଦୁ ଜଣ ମଣିଷ ଆଉ ପଚରା ଉଚରା କରିକି କାମ କରିଦ କରିନବା ଉଚିତ୍ ଆଉ କରିନଉଛି ଆଉ।
ଆଉ ହଁ ଆ ମୋ ଭାଇ ଆରିକା ସବୁ କେଉଁଠି ରହୁଛନ୍ତି।
ଆଉ ମାନେ ଗାରେ ରହୁଛନ୍ତି ହହ ଗାଁ ରେ ସେମାନେ ରହୁଛନ୍ତି। ହଁ ତମେ ଚାକିରିଆ ବାକିରିଆ ବୋଲି ଟାଉନ୍ ରେ ରହୁଛନ୍ତି।
ହଁ ହଁ ଆଉ ଯଉଁ ତମର ନଣନ୍ଦ ହାରିକା ନାହାଁନ୍ତି।
ନାଇଁ କେହି ନାଇଁ ମୁଁ ପା ଗୋଟେ।
ଆଉ ବି ପୁଅ ନାହାନ୍ତି।
ନାହିଁ।
ଏଇ ଗୋଟିକ ପୁଅ ଖାଲି।
ହୁଁ ହୁଁ ହୁଁ।
ଓ ହୋ। ଓହୋ ଆଉ ହୋ ଉ।
ଆଉ କଣ।
ଏଥରକ ପ୍ରଥମା ଏଥରକ ତ ପ୍ରଥମାଷ୍ଟମୀ ହବ ଆଉ।
ହଁ ଓ ହଁ ବାପଘରେ ତ ହୁଏ। ପୁଅର ଆଣିକି ମତେ ପ୍ରଥମାଷ୍ଟମୀ କରନ୍ତି।
ହୁଁ ହୁଁ ଏଥର କ କରିବେ। ଯୋଉ ପ୍ରଥମାଷ୍ଟମୀ ତମ ବାପ ଘର ତୁମ ସ୍ୱାମୀ ସ୍ତ୍ରୀ ଦିଇଜଣ ଆଙ୍କୁ କରିବେ।
ହୁଁ ସେମିତି କରାଯାଏନି।
କିନ୍ତି।
ଦୁଇଜଣ ଦୁଇ ଜଣଙ୍କୁ କଣ କରା ହଁ ଜାଣିନି ପୁଣି ଏ ଆଙ୍କ ଘରେ ଥିବ ନଥିବ ସେଟା ବି ମୁଁ ଜାଣିନି ଆଜି। ପର୍ଯ୍ୟନ୍ତ ଆ
ହଁ ସେମାନେ ବୁଝିକି ସେଇଟା ସେମାନେ ଆଣିବେ ଆଉ କରିବେ।
ହଁ।
ହଁ।
ଆଜିର ରୋଷେଇ କଣ କରିଥିଲେ?
ଆଜି ହେଇଛି ଆମ ଘରେ ହରଡ଼ ଡାଲି ଟା ସବୁଦିନ ପକ୍କା ଆମ ଆଇସ୍ ସେ ଖାଇବେନି ତ ହରଡାଲି ଟା ସବୁଦିନ ହଁ ହର
ଦେଶୀ ମୁଗ ଅଛି ତ ଆମ ଘରେ ଦେଶୀ ଆମର ବେସି ଏଠି ମୁଗ ଉପରେ କରାଯାଏ ମୁଗ ହୁଏ। ହରଡ ହୁଏ ଏ ଦିଟା ଟିକେ ହଁ ହଁ ହଁ। ହଁ ଚାଷ ହୁଏ। ସବୁ ଆଣିକି ଦିଅନ୍ତି ଆଉ ନିଜେ ତ କରାଯାଉନି ଭାଗକୁ ଭାଗକୁ ନେଇ କରନ୍ତି ଆଉ।
ହଁ ହଁ ଆମର ହରଡ଼ ଡାଲି ହେଇଛି ଚିକେନ ହେଇଛି। ଆଉ। ଆଉ ଚିକେନ ପୋତୋଳ ବାଇଗଣ ଟମାଟୋ ସବୁ ତେଲ ଭଜା ହେଇଛି ପିଆଜ ବଢି ଦେଇେକି ଚକଡା଼ ହବ।
ହୁଁ ମୋତେ ଆଇଁଷରେ ତିନିଟା ଚାରିଟା ଚାରିଟା ମାନେ ଭଲ ଲାଗେନି ଆଇଟମ ଭଲ ଲାଗେନି। ଆଇଁଷ।
ଆଇଁଷ ଗୋଟେ ଜିନିଷ ଅଛି ତା ପାଖରେ ତୁ ଯେତେଟା ଆଇଟମ କର ସେ ସବୁ ପିକା
ଆଇଁସ କରୁ ମାନେ ଆଉ ସବୁ ପ୍ରକାର ଫିକା
ସେଇ ଟିକେ ଅ କଷା କଷି କରିଦେଲେ ଡାଲି ଟିକେ ହେଲେ ହେଲା ଆଉ କଣ?
ଆଇଁଷ କରିବୁ ମାନେ ହେଇ ଗୋଟା କପ୍ ସେପରେଟ କରିଦେବୁ ମାନେ ସବୁ ଜିନିଷ ସରିଯିବ।
ଆମ୍ବ ଚାଲିଛି ଆମ୍ବ ଟିକେ ଟିକେ ଏତିକି ହେଲେ
ହଁ ବଡିଟା ବି ଏଇନା ଚାଲିଛି ବଡି ଟା
ହଁ ସେତିକି ହେଲା
ଆଉ ହେ ବେଶୀ ବି ମାନେ ଏଟା ଖାଇବାକୁ ଖାଇ ଏତେ ଇଏ ହବ ନା।
ହୁଁ। ତ ଖାଇନ ଆଉ ବଡି ଫଡି ପକେଇ ପାରୁଛ ନା?
ବଢି ମତେ ସବୁ ପକେଇ ଆସୁନି ମୁଁ ବାଟି ବୁଟା କି ରଖି ଦଉଛି ଉଁ ସବୁ ବିରିଟାକୁ ଫେଣି ଦିଅନ୍ତି ଯେ ସେମିତି ବି କରି ଦଉଛି। କିନ୍ତୁ ଯୋଉ ପକେଇଲା ବେଳେ ମତେ ମୋର ଟିକେ ଡେରି ହଉଛି ତ ମତେ ଭଲରେ ପକେଇ ଆସୁନି। କରି ପକେଇ ଆସୁନି।
ହଁ ଯୋଉ
ଚେଷ୍ଟା କରିଛି ପକେଇ ପାରେନି ବହୁତ୍
କେନେ ହେଇଯିବ।
ଆ ଆର ଜିନିଷ ମ କରିନି ଆର ଜି ଯଉ ସେଇଟା ମୁଁ କରିଛି କିନ୍ତୁ ସେଇରା ବେ ମଁ ହଉ ତ ମତେ ଧରା କହିବ ମତେ ଯୋଗାଡ଼ କରିକି ଦେଇଦେ ମୁଁ ମୋର ପକେଇଦେବି।
ହଁମ। ଆଉ ପାମ୍ପଡ଼ ଫାମ୍ପଡ଼ ଆସିଛି ନର୍ମାଲି ପାମ୍ପଡ଼ ଯେଉଁ ଚାଉଳରେ ସବୁ ପାମ୍ପଡ଼ କରିଦଉଛନ୍ତି।
କରି ଆସିଛି?
ଡାଲିରେ ଏ ତ ମୋବାଇଲ ଦେଖିକିନି ସବୁ
ହଁ ମ ୟୁଟ୍ୟୁବରୁ ତ ଦେଖିକି କରିବା କଥା ଆଉ
ମୁଁ ଯୋଉଟା ପାରିବି ଦେଖିଆ କଣ ସୁବିଧା ଲାଗ।
ହଁ ଏ ବର୍ଷ ଏତେ ଖରା ହେଇଛି ଯେ ମୁଁ କରିପାରିନି ମୁଁ ଆର ବର୍ଷ କ ଥିଲି ଆରବର୍ଷ କରିଥିଲି ଏଇ ଚାଉ ଅରୁଆ ଚାଉଳ ପାମ୍ପଡ ମ ଉସନା ଚାଉଳ ଖୁଦରେ। ବତ୍ତାକୁ ସିଝେଇକି ପୁରା ଫିଟିଲା ଯାଏ ସେଥିରେ ଟିକେ ଲଙ୍କା ଗୁଣ୍ଡ ଆଉ ଯୋଉ କଳା ଲୁଣ ଆଉ ଟିକେ ଲ ଆ ଜିରା ଟିକେ ଗୋଲମରିଚ ଗୁଣ୍ଡ ପକେଇକି
ହଁ।
ହଁ ତାକୁ ଫୁଟେଇଦବ ଫୁଟେଇ ଦେଇକି ଏଁ ଗୋଟେ କ ଡେକେଚିରେ ପାଣି ମଧ୍ୟ ବସେଇକି ଫୁଟେଇବ ତାକୁ କପଡା ଟେ ତାପରେ ବାନ୍ଧିଦବ ସେ ପାଣି ଫୁଟି ପାଣି ଫୁଟିଲା ଖୁଣୁ ତାକୁ ଡଙ୍କା ଦିଏ ହେଲା ଡ ଟିକେ ଖନେ ଦେଇକି ଟିକେ ଖେଳେଇଦେବ ଥାଳିଆଟେ ଗୋଳେଇଦବ ପାଞ୍ଚ ମିନ୍ଟି ଭିତିରେ ସେ ଟିକେ ଟାଣ ହେଇଯିବ ପୁରା ଚକୁଳୀ ଟାଇପ୍ ର ପତଳା ଥିବ ନା। ଟିକେ ସିଝିଗଲା ତାକୁ କାଢିକି ଖରାରେ ଆଣିକି ଶୁଖେଇ ଦବ ଏନ୍ତି କରି ସକାଳେ ବି କର୍ଥିଲୁ ସନ୍ଧ୍ୟା ବେଳକୁ ବି ଛାଣିଲୁ ସେ ଠିକ୍ ଅଛି
ହଁ ଗୋଟାଏ ଦିନରେ ବି ହେଇଯାଉଛି
ଗୋଟେ ଦିନରେ ବି ହେଇଯାଉଛି।
ଆଚ୍ଛା ଦେଖିବା ଉଁ କୋଉଦିନ ଟିକେ ଭଲରେ ଖରଟା ହଉ ମୁଁ ସେମିତି କରିବାକୁ ଚେଷ୍ଟା କରିବି
ଖରା ତ ଏଇ ବର୍ଷ ଗଲା ଆଉ ଯାହା ଯାହା କରିବ ଟ୍ରାଏ ଆର ବର୍ଷ ଯାଇଁକି ଆଉ ଖରା ହବନି ଖରା ଆଉ ଖାଲି ଗୁଳ୍ ଆଉ ଖାଲି ଗୁଳୁ ଗୁଳି ହବ ହଁ ଆଉ ଖରା ହବନି ଏବେ ବର୍ଷା ହେଇଯିବ ପିଲାଙ୍କର ତ କାଲି ସ୍କୁଲ୍ ଫିଟିବ ଅ
ଦ ବେଳେ ଯେତିକି ଶୁଖିଲା ରାତିରେ ଫ୍ୟାନ୍ ରେ ଶୁଖେଇଦବା ନହଲେ ଆଉ କଣ କରିବା
ଖରାରେ ଶୁଖିଲେ ବହୁତ୍ ଦିନ ସେ ଲାଷ୍ଟିଙ୍ଗ୍
ଆଚ୍ଛା ଆଚ୍ଛା ଯଦି ହେଲେ ତ ଭଲ କଥା କରିପାରିବେ
ଟ୍ରାଏ କର ଆଉ
ଆଁ ହଁ ହଁ।